କଣ କରୁଚ?
କିଛି ନାଇଁ ବସିଛି ଆଉ ବସିଚି।
ଅ ହଁ କଣ ଖାଇଚ? ହାଲୋ।
ହଁ।
ମୁଁ କହିଲି କଣ ଖାଇଚ?
ଖାଦ୍ୟ ଆଉ
ସୁ ସୁବା ଯାଉନି।
ହ୍ୟାଲୋ।
ହ୍ୟାଲୋ ହଁ ଭାତ ଆଉ କଣ?
ହ୍ୟାଲୋ।
ହ୍ୟାଲୋ ଭାତ ଆଉ କଣ ଖାଇଚ?
ଭାତ ମାଛ ତରକାରୀ ପୋଟଳଆଳୁ ଭଜା ଆଉ ଆମ୍ବ।
ଅ ହଁ ହଁ। ଆଉ ଆଉ ଘରେ ସମସ୍ତେ ଭଲ ନା? ହ୍ୟାଲୋ।
ହଁ ଆମ ଘରେ ସବୁ ଭଲ।
ହୁଁ।
ତମେ କଣ ଖାଇଥିଲ?
ମୁଁ ବି ଆଜି ଖାଇଛି କି ଭାତ ଆଉ ମାଛ ତରକାରୀ ସେତିକି ଆଉ କିଛି ଖାଇନି।
ଆଉ କଣ ଚାଲୁଛି ପଢାପଢି ନା ଚାଲିନି?
ନାଇ ଏ ଟିକେ ସାଇନ୍ସ ଉପରେ ପଢୁଥିଲି ଆଉ।
ହଁ ସାଇନ୍ସ ଉପରେ କଣ ପଢୁଥିଲ?
ଗୋଟେ ନାଇଁ ସାଇନ୍ସ ର ଉପକାରିତା ଅପକାରିତା ସେ ବିଷୟରେ।
ଓଫ ମାନେ କଣ ଜାଣିଲ ବିଜ୍ଞାନ ର ଅପକାରିତା ଉପକାରିତା ବିଷୟରେ କଣ ଜାଣିଲ କଥାପ
ହୁଁ ଆଜି ମାନେ ତ ମାନେ ବହୁତ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ବହୁତ ତୁ ମାନେ ଆଗେଇ ଗଲାଣି ତ ଆଜିକାଲି ଫୋନ ଠାରୁ ଆରମ୍ଭ କରିକି କମ୍ପ୍ୟୁଟର ପର୍ଯ୍ୟନ୍ତ ସବୁ କିଛି ବଦଳି ଯାଇଛି। ଆଗରୁ ମାନେ ଥର ଏମିତି କିଏଦ ଗୋଟେ ମରି ବି ଯାଉଥିଲେ। କି କା ଗୋଟେ କଣ ପ୍ରୋବଲେ ହଉଥିଲା ସାଙ୍ଗଙ୍ଗ ଫୋନ କହିପାରିନଥିଲେ ଚିଠି ଲେଖୁଥିଲେ। ସେ ଜିଠି ସି ତିନ ଚାରି ଦିନ ପରେ ପହଞ୍ଚିବ ତାପ ତମେ ଜାଣିଲ ବେଳକୁ ସେଠ ବହୁତ୍ ପ୍ରୋବଲଲେମ୍ ହୁଏ। ଆଜିକାଲି ଘରେ ବସିକି ଦେଶ ବିଦେଶର କଥା ଜାଣିପାରୁଛୁ ମୁଁ ୱେଦର। ପ୍ରେଡିକସନ କରିପାରୁଛୁ ଆଜି ହଁ ବର୍ଷା ହବ ଦି ଘଣ୍ଟା ଭିତରେ ଖରା ହବ। ତା ମାନେ ଚାଷ ମାନେ ଚାଷ ବାସ କାମରେ ବି ମାନେ ବିଜ୍ଞାନର ବହୁତ ହାତ ଅ ଯେମତି ଆହୁରୁ ଲୋକ ହଳ ଥିଲେ ଏବେ ଟ୍ରାକ୍ଟର ଟ୍ରାକ୍ଟର ଦ୍ଵାରା କରଛନ୍ତି ଆଉରି ଲୋକ
ଏବେ ତ ହଳ କରିବାକୁ ବି ସେଇ ଟ୍ରାକ୍ଟର ରେ ବି ହଳ କରିବାକୁ ଲୋକଙ୍କୁ କଷ୍ଟ ହଉଛି।
ହଁ ସେଟା ତ ଠିକ କଥା ମୁଁ କହୁଛି ମାନେ ଏତେ ଆଧୁନିକ ମାନେ ସବୁ ଯନ୍ତ୍ର ଆସ। ଆଇଲାଣି ଯେ ଲୋକମାନଙ୍କୁ ଏବେ କମ୍ ପରିଶ୍ରମ କରିବାକୁ ପଡୁଛି। ଯେତିକି ମାନେ ଉପକାରିତା ଅଛି ବିଜ୍ଞାନ ସେତିକି ଅପକାରିତା ମଧ୍ୟ ଅଛି। ଟ୍ରାକ୍ଟର ହେଲା ଦିନଠୁ ଲୋକଙ୍କର ଶାରୀରିକ ପରିଶ୍ରମ ହଉନି ଶାରୀରିକ ପରିଶ୍ରମ ନହଲା ବେଳକୁ ଦୁନିଆ ରୋଗ ବାହାରୁଛି ଯୋଉ ମେଦବହୁଳତା ଡାଇବେଟିସ୍ ଏମିତି ସବୁ ରୋଗ ବାହାରିଛି।
ହଁ
ହୁଁ ଆର ହଉଛି ମାନେ ପାଠପଢ଼ା କ୍ଷେତ୍ରରେ ବି କମ୍ପ୍ୟୁଟର ଲ୍ୟାପଟପ୍।
ବିଜ୍ଞାନ ଟା ମାନେ ଆଉ ଗୋଟେ ଜୀବନ ଟାକୁ ପୁରା ସହଜ କରିଦେଇି ଜୀବନ ଶୈଳୀ ଟା କୁଟି। ସହଜ ଟିକେ କଷ୍ଟ ଥିଲା ଟିକେ ପରିଶ୍ରମ କରିବାକୁ ପଡୁଥିଲା।
ହୁଁ ହୁଁ ହୁଁ।
ସହଜରେ ସବୁକାମ ହେଇଯାଉଛି।
ଆଜିକାଲି ତ ମାନେ ହଉଛି ମାନେ ହାତ ଗୋଡ ବି ଲଗେଇବାକୁ ପଡୁନି। ଏଇ ଯୋଉ ଆମେ ଯୋଉ ଚାଲିକି ଏଇଥର ମାନେ ଆଗରୁ ଲୋକ ଚାଲି ଚାଲିକି ହଉ ଯାଉ। ଥିଲେ। ତାପରେ ହେଉଛି ଏବେ ଲୋକ ଗାଡ଼ିର ବ୍ୟବହାର କଲାଣି ଆଗରୁ। ଚାଲି ଯିବେ କୋଉଠି ରହିବେ ଖାଇବେ। ଏଇଟା ସବୁ ବନ୍ଦୋବସ୍ତ କରିକି ଯିବାକୁ ପଡଥିଲା ଆଜିିକାଲି ସେ ସମସ୍ୟା ଅଛି ନା।
ସେୟା ତ ଅଉ ନାହିଁ ସେମିତି ସମସ୍ୟା।
ମାନ ସକାଳୁ ଉଠିବା ଠାରୁ ଆରମ୍ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ସବୁବେଳେ ବିଜ୍ଞାନ। ଉପରେ ହିଁ ନିର୍ଭର କରି ରହୁଚି।
ହଁ।
ତାପରେ ବି ଯଦି ମାନେ ଗୋଟେ। ଜଣଙ୍କର ଦେହ ଖରାପ ହଉଥିଲା ଆମେ ଜାଣିପାରୁନଥିଲେ କଣ ରୋଗ ହେଇଛି କଣ ହେଇଛି କାଇଁ ମରିଗଲା ସବୁ। ମାନେ ସେତେବେଳେ ଅନ୍ଧବିଶ୍ୱାସ ଥିଲେ କି ମାନେ ହାଡ଼ ଫୁଟି ହେଲେ ହେଇ ତାକୁ ଠାକୁରି ମାଡି ବସିଲେ ସେ ମରିଗଲା। ସେଟା କ ଆମେ ସେଟା ଯାଣିଲେ କି ହଁ ସେଟା ଗୋଟେ। ଗୋଟେ ମାନେ ଜଳ ଦୂଷିତ ହେଲେ କି ବାୟୁ ଦୂଷିତ ହେଲେ ଗୋଟେ ରୋଗଟେ ହୁଏ। ନାମେ ଆଜି ଆଜ କାଲି ଏବେ ପର୍ଯ୍ୟନ୍ତ ବି ସେଇ ମାନେ ଅନ୍ଧବିଶ୍ୱାସ ଟାକୁ ମାନି ଆସୁଛନ୍ତି। ହେଲେ କିନ୍ତୁ ଆମେ ଏବେ ଥର ହେଲା ବେଳକୁ ହାଡ ଫୁଟି ଆମେ କଣ ଆଉ ସେଇ ସେଇ ଅଣା ଏଥିରେ ଶୋଉଛନ୍ତି। ତଥେ ହେଲେ ବି ମେଡ଼ିସିନ ଖାଉଛନ୍ତି କହୁନ।
ହଁ।
ହୁଁ।
ମେଡିସିନ୍ ଆ ଆଜି କାଲି ମାନେ ଆଗୁରୁ ସବୁ ଯେତିକ ସବୁ ପ୍ରାକୃତିକ ଔଷଧ ସବୁ ଦେହରେ ଲାଗି ଯାଉଥିଲା। ଏବେ ସେଇଟା ଖାଇଲେ କିଛି ବି ଲାଗନି।
ଲାଭ ହଉନି। ଆ ମେଡିକାଲ କ୍ଷେତ୍ରରେ ବି ଆଗରୁ ଆମେ କ ମୁଣ୍ଡ ଭିତରେ ଆମର କଣ ଅଛି ଦେଖି ପାରୁଥିଲେ? ଆଉ ଯୋଉ ଏତେ ଛୁଆ ପିଲା ମାନେ ମାନେ ଯୋଉ ଗର୍ଭବତୀ ସମୟରେ। ଦେଖି ପାରୁଛନ୍ତି ହଁ ଛୁଆଟା ବୁଲୁଛି କି କଣ କରୁଛି ଜାଣିପାରୁଛନ୍ତି। ଏବେ ସିଜେରିଆନ୍ ନ୍ୟାଚୁରାଲ ପୋସେସର ମାନେ ଛୁଆ ଜନ୍ମ ହଉଥିବେ କଣ ସିଜରିଙ୍ଗ। କାଟିକି ବାହାର କରି ଦଉଛନ୍ତି।
ଏହି ମାନେ କିଛି କଷ୍ଟ ହଉନି ଛୁଆ ଟା ଜନ୍ମ ହେଇଯାଉଛି। କିନ୍ତୁ ଆଗରୁ କଣ ମା ମାନେ କଷ କଷ୍ଟ ସହିକି ପ୍ରାକୃତିକ ଇଏରୁ ସେମାନେ ଜନ୍ମ କରୁଥିଲେ। ଆଉ ଘରେ ବି ହେଇ ଯାଉଥିଲା। ମାନେ ଏତେ ସେମାନେ ହଁ ପରିଶ୍ରମ କରୁଥିଲେ ଯେ ତାଙ୍କର ଘରେ ବି ମାନେ ଇଏ
ହଁ ଯାତାୟତାର ସୁବିଧା ନଥିଲା ସେଥିଲାଗି ବାଧ୍ୟ ହେଇକି ଘର ଘରେ ଏବେ ତ ଯାତାୟାତର ସବୁ ସୁବିଧା ଅଛି। ଗାଡି ଟ୍ରେନ୍ ବିମାନା ବିମାନ ହଁ। ଜାହାଜ ସବୁ ପ୍ରକାରର ଇଏ ଅଛି। ହଁ ଚାଷ କ୍ଷେତ୍ରରୁ ବିଜ୍ଞାନ ଯୋଉ ଇଏ କ୍ଷେତ୍ରରେ। ମେଡିକାଲ ମାନେ ଚିକିତ୍ସା କ୍ଷେତ୍ରରେ ହେଲା। ତାପରେ ହଉଛି ମାନେ ପଢା କ୍ଷେତ୍ରରେ ବି ହେଲା।
ଆ ସବୁ ସବୁ କ୍ଷେତ୍ରରେ ବିଜ୍ଞାନଟା ଏବେ ପ୍ରଯୋଜ୍ୟ ମନ ଯ। ବିଜ୍ଞାନ ବିନା କିଛି ନାହିଁ।
ସେଇଟା।
କିନ୍ତୁ ଯେତେ ଏବେ ସବୁ ମାନେ ସେଟା ବିଜ୍ଞାନ ସବୁ ଡେଭଲପ ହଉଛି ଲୋକ ଲୋକମାନଙ୍କର ମାନେ ବୁଦ୍ଧି ସେତେ ସେତେ ସେତେ ସେତେ କମି କମି ଯାଉଛି। ମାନେ ସେମାନେ ସିନା ଆବିଷ୍କାର କରି ଦଉଛନ୍ତି। କିନ୍ତୁ ତାଙ୍କର ସବୁ ଅ ଆଗରୁ କଣ ଲୋକ ମାନଙ୍କର କିଛି ନଥିଲା ମାନେ ଭଲରେ ଚଳୁଥିଲେ ରହୁଥିଲେ।
ହୁଁ ଯୋଉ ଏ ପିଚ ଅବଦୁଲ କାଲାମ ଯୋଉ ଗୋଟେ ତାଙ୍କର ଗୋଟେ ନଥିଲା ଟେଷ୍ଟ। ସେ କହିନଥିଲେ ବିଜ୍ଞାନ ମାନବ ଜାତି ପାଇଁ ଏକ ସୁନ୍ଦର ଉପହାର। ଆମେ ଏହାର ଅପବ୍ୟବହାର କରିବା ଉଚିତ ନୁହଁ। ସେ ବି ଠିକ କଥା କହିଥିଲେ। ମାନେ ଯେ କି ଉପକାର କରୁଛ କରୁଛି ସେଇଟା ଅପକାର ବି ମଧ୍ୟ କରୁଛି।
ହୁଁ।
ସେମତି ଟାଇପର ଆଉ। ପ୍ରାୟ ଦେଖ ଆଜିକାଲି ମୋବାଇଲ ଯେତିକି ମୋବାଇଲ ଇଣ୍ଟରନେଟ ସେଗୁଡା ଯୋଉଗୁଡା ହେଲା। ସେଗୁଟା କଣ ଆମ ଭଲ ପାଇଁ ହେଲା। ପ୍ରାୟ ଛୁଆ ଯୋଉ ସେଇଟା ଖରାପରେ ବ୍ୟବହାର କଲେ ମାନେ କଣ କହିଲ କି ପଢେଇବା ପାଇଁ ଫୋନ୍ ଦିଆ ହେଲା ସ ଫୋନରେ ନେଇ ଗେମ୍ ଫେମ୍ ଖେଳିଲେ।
ତାପରେବି ଯୋଉ ବେକାରୀ ସମସ୍ୟାବି ବଢ଼ୁଚି ମାନେ ସବୁ ଯନ୍ତ୍ରର ବ୍ୟବହାର ହେଲା ଆଳକୁ
ହଁ ବେକାରୀ ଅଭଶ୍ୟ ବେକାରୀ ସମସ୍ୟା ପଡ଼ୁଚି। ତମେ ନିଜେ କହନ ଥର ମୁଁ ଗୋଟେ ଲୋକ ଥଳ ଥର ମୁଁ ହଳ ଲଙ୍ଗଳରେ ଚାଷ କରେ ହେଲା ମୁଁ ସେଇଠି ପଚାଶଟା ଲୋକଙ୍କୁ ଡାକି କିମେ ହଁ ମର ହଳଟେ କରିଦବୁ ମୁଁ ଗୋଟ ଗାଈଟେ ରଖଲି ଗୋଟେ ପଶୁକୁ ତର ଧ୍ୟାନ ନେଉଚି ଯ ଆଜିକାଲି କେତେଟା ଲୋକ ଗାଈଗୋରୁ ରଖିବାକୁ ଇଚ୍ଛା କରୁଚନ୍ତି ଇଚ୍ଛା କରନାହାନ୍ତି। ଦୂର କଥା ହେଲେ ସେମାନଙ୍କ ପାଖେବି ପଶୁପକ୍ଷୀଙ୍କ ପ୍ରତି ବି ମାନେ ଯୋଉ ମାନେ ପସୁ ପକ୍ଷୀ ପ୍ରତି ଆମର ଠିକସେ ଧ୍ୟାନ ନେ ଦଉନାହାନ୍ତି। ତାପରେ ପଚିଶିଟା ଲୋକ କରିଥିଲା ଆମେ ଧର ଗୋଟେ କାମଟେ କଲୁ ହଁ ହଁ ଆ ତମୁଁ ତତେ ଦଶ ଟଙ୍କାେ ଦେବି ତୁମର ଏତିକି କାମ କରିଦବୁ ସେ ତାର ନେଇ ପେଟ ପୋଷୁଥିଲା କିନ୍ତୁ ତାଯେ ଆମେ କଣ ଡାଇରେକ୍ଟ ଟ୍ରାକ୍ଟର କୁ ଡାକିଦେଲେ ହଁ ହଳ କରିଦେଲେ ଉଁ ଚାଲ ଦୁଇଶହ ତିନଶହ ଟଙ୍କା ନେଲା ଚାଲ୍
ସାମାଜିକ ଦୂରତାବି ଗୋଟେ ସୃଷ୍ଟି ହଉଚି ମାନେ ଲୋକମାନେ ପ୍ରଯୁକ୍ତି ଉପରେ ଅଧିକ ନିର୍ଭରଶୀଳ ହେଇକି ପରସ୍ ପର ଭିତରେ ସମ୍ପର୍କ କମେଇ ଦଉଚନ୍ତି।
କମି ଯାଉଚି ହଁ ସେତେବେଳେ ମାନେ ଲୋକଙ୍କ ଘରେ ଯଦି ଖାଇବାକୁ ନଥିବ ଇଏତ କହିବ ଆମ ଘରେ ଆଜି ମାନେ କଣ କହିଲ ଆମ ଘରେ ଆଜି ରୁ ଅଟା ନାହିଁ ତମର ଆଉତ ଆମ ଘରେ ଚାଉଳ ନାହିଁ ସେକହିବ ଆମ ଘରେ ଚାଉଳ ଅଛି ମୁଁ ତଦେ ଚାଉଳ ଦେମି ତୁମତେ ତୁମେ ମତେ ରୁଟି ଦବ ମାନେ ଅଟା ଦବ ସେମିତିବି ହଉଥିଲା ଆଜକାଲି କଁ ସେମିତି ହଉଚି।
ତାପରେବି ଯୋଉ ବିନାଶକାରୀ ଅସ୍ତ୍ରବି ସବୁ ବନା ହଉଚି ସେଗୁଡ଼ା ସବୁ କରାହେଇକି ପରମାଣୁ ବୋମା ମିସାଇଲ୍ ମାନେ ସେଇଟା ସବୁ ମାନବ ଯେଥିପାଇଁ ଭୟଙ୍କର ପଦାର୍ଥ ସୃଷ୍ଟି କରୁଚି ବାୟୁବି ବ ଚି ମାନେ ଏମିତି ସବୁ ହଉଚି।
ହଁ।
ଆଉ ଛୋଟ ଛୁଆ ମାନ ଏବେ ସବୁ ମୋବାଇଲ୍ ଫୋବାଇଲ୍ ଦେଖୁଛ
ହଁ ସେମାନେ ଆଉ ପାଠ ପଢିବାକୁ ତାକୁବି ପାଠ ପଢିବାଙ୍କୁବି ତାକୁ ହଉଚି ମାନେ ବହୁତ୍ ପ୍ରୋବ୍ଲେମ ହଉଚି। ତମେ ଛୁଆକୁ ପାଠ ପାଖରେ ବସେଇ ପାରିବୁନି ଆ ଆଗୁରୁ ମା ମାନେ ସବୁ ମାନେ ଧରିକି ଛୁଆଙ୍କୁ ଗୀତ ଗାଇକି ସେ ଗୀତ ଗାଇଲେ କଁ ମା ଛୁଆଙ୍କ ସହିତ କଥା ହେଲେ ଛୁଆଟା ଜଲ୍ଦି କଥା କହୁଥିଲା। ମା ଯୋଉଡାକିବ ମା ଡାକେ ବାପାକୁ ଡାକେ ଇଏ ଜେଜେମା ଇଏ ହଉଚି ଦିଦି କିଏ ଭାଇ ଡାକୁଥୁଲା ଆଜିିକାଲି ମୋବାଇଲ୍ ଧରେଇଦେଲେ ଆଉ ଛୁଆ ଆଉ କିଛି ଜାଣି ପାରିଲାନି ଛୁଆ ସେ ମୋବାଇଲ ବି ହଁ ମୋବାଇଲ୍ କେମିତି ସାଇପ୍ ହବ କେମିତି ଉପରକୁ ଉଠିବ କେମିତି ତଳକୁ ଉ ଠିବ କେମତି ବ୍ୟାଗ୍ ହବ।
ତାପରେ ସେ ଲାଇଟ୍ ଟା ଯୋଉ ପଡ଼ିଲା ଆଖିରେ ସେପୁରା ଆଖି ଗୁଡ଼ାକ ସବୁ ହଁ ମାନେ ଦେଖିବ କମ୍ ବୟସର ଛୁଆ ମାନେ
ଆଉ ସବୁର ଉପକାରତା ଅଛି ଅପକାରତା ଅଛି। ଆମେ ନିଜେ ଠିକ ସେ ବ୍ୟବହାର କଲେ ନିଜେ ମାନେ ଠିକ ସେ ଜିନିଷ ପତ୍ର ଇଏ କରି ଆମେ ଯଦି ଠିକ ସେ ସବୁ ବ୍ୟବହାର ନ କରିବା ମଣିଷ ଆମେ ମାନେ ହିଁ ତାର ଦୁର୍ବ୍ୟବହାର କରୁଛନ୍ତି କିନ୍ତୁ ସେଇଟା ଆମ ମାନେ ଭବିସ୍ୟତରେ ଆମର ଭଲ ପାଇଁ ବନା ହେଇଥିଲା।
ହଁ।
ହୁଁ ଛାଡ ତମେ କଣ କରୁଥିଲ?
ଅନେକ କ୍ଷତିର କାରଣ ମାନେ ଆମକୁ ଭୋଗିବାକୁ ପଡୁଛି। ଆଉ କିନ୍ତୁ ଆମେ ସଠିକ ଭାବରେ ବ୍ୟବହାର କଲେ ଆମକୁ କାଇହିଁ କ୍ଷତିପୂରଣ ମାନେଷ ର କାରଣ କାହିଁକି ଭୋଗିବାକୁ ପଡନ୍ତା। ସେମାନେ ସବୁ ବ୍ୟବହାର କଲେ ଏମିତି ହିଁ ହଉଛି।
ହୁଁ ତମେ କଣ କରୁଥିଲ?
କିଛି ନା ମୁଁ ଯାଇକି ଟିକେ ବସିଥିଲି। ବସିକି କିଏ ହଉଛି ମା ମାଆଙ୍କତ ବି ରୋସେଇ ସାହାଯ୍ୟ କରିଦଉଥିଲି ଆଉ
ହଁ ହଁ।
ଖାଇବା ଖାଇବା ଉପରେ ଟିକେ ମାନେ ଆଜ
ହଉ ହଉ ମୁଁ ରଖୁଛି ପରେ କଥା ହେବା। ବଇ